ହ୍ୟାଲୋ।
ହଁ କଣ କରୁଚ?
ନାଇ ଖିଆ ପିଆ ସଇଲା, ଶୋଇବୁ ଆଉ। ଛୁଆମାନେ ଆସିନାହାନ୍ତି, ଆସିଲେ ଶୋଇବୁ ଛୁଆ ମାନେ ମନ୍ଦିରରୁ ଆସିନାହାନ୍ତି।
ଆସିନାହାନ୍ତି?
ନାଇଁ ଖିଆପିଆ ହଉଚି, ପୂଜା ସଇଲା ଖିଆପିଆ ଚାଲିଚି।
ହଁ।
ହଁ।
ଅ ହ ଆଉ କଣ ଖବର ଆଉ କଣ ସବୁ।
ତ ଆଉ କଣ ସବୁ ବୁଲିଆକୁ
କାଲି କାଇଁ କାଇଁ, କି ଫିଲ୍ମ୍ ଦେଖିବାକୁ ଯିବା ବା?
ଆମେ ଯିବୁ କଣ ସେଟା ବା ମନେ ପଡୁନି ସେ ଫିଲିମଟା ନା ଅନୁଭବର।
ହଁ ତେମେ ତାହେଲେ ଯାଉଛ ଦେଖିଆକୁ?
ହଁ କାଲି ଯିବା ଟିକେ ଦେଖିଆକୁ।
ହୁଁ।
ହଁ।
ଓ ହୋ।
ଦେଖିକି ବୁଲି ବାଲିକି ଆସିବୁ, ତିନିଟା ରୁ ଛଅଟା ଦେଖିବୁ ଆଉ।
ହଁ।
ହଁ।
ଉଁ। ନାଇଁ ଆମେ ସମ୍ବଲପୁର ଯାଉଥିଲୁ, କଥାବାର୍ତ୍ତା ହଉଥିଲୁ ସବୁ। ଯାଇଥିଲୁ।
ହଁ।
ଯାଇଥିଲୁ ବୁଲାବୁଲି କରିକି ଆଇଲୁ। ଆଉ କଣ କହିଲ?
ବରଗଡ ଯୋଉ ଧନୁଯାତ୍ରା?
ସମ୍ବଲପୁର-ଉ-ଉ-ଉ ବୁଲିଲୁ ଫାଷ୍ଟ ସମ୍ବଲପୁର ଗଲୁ ସମ୍ବଲପୁରରେ ସେଠି ଆଗ ଫାଷ୍ଟ ଘଣ୍ଟେଶ୍ଵରୀ ମନ୍ଦିର ଗଲୁ, ଘଣ୍ଟେଶ ଶ୍ୱରୀ-ଇ-ଇ-ଇ ମନ୍ଦିରରେ-ଏ-ଏ-ଏ ଦେଖା କରିକି-ଇ-ଇ ରାତି ଆଠ ଆଟା ସାଢେ ଆଟା ବେଳକୁ ସେଇ ସମଲେଇ ମନ୍ଦିର ଗଲୁ। ସମଲେଇ ମନ୍ଦିରରେ ଠାକୁର ଦର୍ଶନ କଲୁ ମାଆଙ୍କୁ। ମାଆଙ୍କୁ ଦର୍ଶନ ସାରି ସେଠୁ ଘର ରୁମ୍ ଖୋଜିଲୁ। ରୁମ୍ ବୁକ୍ କରିବାକୁ ଖୋଜି ଖୋଜି କେତେ କଷ୍ଟରେ ରୁମ୍ ମିଳିଲା, ଆଉ ରୁମରେ ରହିଲୁ।
ଆ-ଆ
ରହିଲୁ, ରହିଲା ପରେ-ଏ-ଏ-ଏ ସକାଳୁ ଭୋରୁ ଭୋରୁ ଛଟା-ଆ-ଆ-ଆ ସାଢେ ପାଞ୍ଚଟା ସୁଦ୍ଧା ଉଠି
ଗଲୁ-ଉ-ଉ-ଉ-ଉ ଯୋଉଟା ମାଛ କଟା ହୁଏ ସେଟା କଣ ଗୋଟେ ସେ ଜାଗାଟା ନୁହଁ, ସେଇଟି ମାଛ କାଟୁ ହଁ ସେଠିକି ଗଲୁ। ସେଟିକୁ ଗଲୁ, ସେଟି ଗଲା ପରେ ବୁଲାବୁଲି ସଇଲା। ଉ-ଉ-ଉ-ଉ-ଉ-ଉ ମାଛମାନଙ୍କୁ ଦେଲୁ ଖାଇଆକୁ ଦେଲୁ ମାଛ ମାନକୁ। ମାଛ ମାନକୁ ଦାନା ସେଠି ଦଉଛ ଦଉଛନ୍ତି ସବୁ।
ହଁ।
ହୁଁ-ଉ-ଉ-ଉ ଦଉଛନ୍ତି ମାଛ ମାନେ ଖାଇଦେଲ ପକେଇଲେ ମାଛ ମାଛ ପାଖକୁ ପୁରା କୂଳକୁ ଆସିବେହାରି। କେଡେ କେଡେ ମାଛ? ଦୌଡା ମାଛ ପୁରାପୁରି, ମସ୍ତ ବଡ଼ ବଡ଼ ମାଛ, ଆ ହଁ। ଆଉ ମାଛମାନଙ୍କୁ ଖାଇବାକୁ ଦେଲୁ। ତାପରେ ସେଠି ଟିକେ ଆମେ ଟିଫିନ୍ କରିଦେଲୁ ଯାହା ଘରୁ ଟିଫିନ୍ ସବୁ ନେଇଥିଲୁ। ପାଉରଟି, ବିସ୍କୁଟ, କେକ୍ ଆମେ ସେଠି ଜିନିଷ ପୁରା ଖାଉନୁ ଆମେ ଯାହା ନେଇଥାଉ ସେଇଆକୁ ମଝିରେ ମଝିରେ ଖାଇଦେଇ ପାଣି ପିଇଦଉ।
ହଁ।
ହଁ ଯାହା ଦିନରେ ଯାହା ଆମେ ମିଲଟା ଖାଉ, ନହେଲେ ସକାଳ ଜଳଖିଆ ରାତିରେ ଜଳଖିଆ ଟା ଆମେ ଯୋଆକୁ ନେଇଥିଲୁ
ହଁ।
ମୁଁ ନେଇଥିଲୁ ମୋ ସାନ ଭଉଣୀ ନେଇଥିଲା ଆଉ ସେଇଆକୁ ମିଶିମାଶିକି ଖାଇଦେଉ। ଖାଇଦେଉ ପାଣି ପିଇଦଉ ବାଧା ଲାଗେ ଶୋଇପଡ଼ୁ ଆଉ ଏପଟ ସେପଟ ହେଇକି ଆଉ। ତାପରେ ସେଠୁ ଯାଇକି ହୀରାକୁଦ ଡ୍ୟାମ ଗଲୁ।
ହଁ।
ହିରାକୁଦ ଡ୍ୟାମ ବୁଲାବୁଲି କରିସାରିଲୁ ହୀରାକୁଦୁ ସବୁଆଡ଼େ ବୁଲିଲୁ ଉପରକୁ ଗଲୁ ସେ ଯେଉ ପୁରା-ଆ ଉପରକୁ ଯେଉଁ ଘେରଉ ଭଳିଆ ହେଇଛି ଉପରେ ଠିଆଇ ସବୁ ଦେଖି ଥିଲୁ ଯାଇ ସେଠି ଫଟୋ ଫାଟୋ ଟିକେ ଉଠେଇଲୁ ଫଟୋ ଫାଟୋ ଉଠେଇକି ଆସ୍ ସେଠି ହୀରାକୁଦରେ।
ହଁ।
ହିରାକୁଦୁରୁ ଆସିକି ତାପରେ ଗଲୁ-ଉ-ଉ ଗୋଟେ-ଏ-ଏ-ଏ ସେଟା ହଉଛି ଉଛି-ଇ-ଇ ହ ରେ କଣ? ନୃସିଂହନାଥ। ସେଇଟା ସେଇଆଡ଼େ ଅଛି ବରଗଡ଼ ଆଡ଼େ। ନୃସିଂହ ନାଥ ଦେଖି ସାରିକି
ହଁ।
ନୃସିଂହନାଥ ଦେଖିସାରି ଫେରିଲା ବେଳକୁ ବରଗଡ ଧନୁ ଯାତ୍ରା ସେଥିରେ ଫଟୋ ଫଟୋ ଉଠେଇଲୁ ବୁଲାବୁଲି କଲୁ-ଉ-ଉ-ଉ ଆଉ-ଉ-ଉ-ଉ ଏଇ ଆମେ ସବୁ ଫଟୋ ଫଟୋ ଉଠେଇଲୁ ଆଉ ଆମେ ଯେତେ ଯାଇଥିଲୁ ଯେଉ ଚାରିଜଣ ଯାଇଥିଲୁ ଆମେ ଆମ ଭିତରେ ଫଟୋ ଉଠା ଉଠି ହେଲୁ ଆଉ
ହଁ।
ଆମ ରିମୋଟ ଦେଲ ଆଉନ ଏ ଆଉ ଫଟ ଫଟ ଫଟ ଉଠେଇ ସାରିକି ଆଉ ଗଲୁ ଫେରିଲା ବେଳକୁ ଦେଖିଲାବେଳକୁ ଧନୁଯାତ୍ରା ହେଉଚି, ବରଗଡରେ। ହେଲା ବରଗଡରେ ଧନୁଯାତ୍ରା ହଉଥିଲା। ଧନୁଯାତ୍ରା ରା ଏ ମାନେ ସବୁ କହିଲେ ଆମେ ଧନୁଯାତ୍ରା ଦେଖିବା। ଆଙ୍ଗର ହଉ ଧନୁଯାତ୍ରା ଦେଖିବା ଟାଇମ ହେଇନି ଆ ଘର ଗୋଟେ ବୁକ୍ କରିସାର ଆଉ ଘର ପୁଣି ଆଉ ଗୋଟେ ଜାଗାରୁ ଆଉ ଗୋଟେ ଜାଗାରେ ବୁକ୍ କଲୁ ଆଉ ଘର ସେଇଠି ବୁକ୍ କରିକି ଆମ ବେଡିଂ ପତାବୁ ଥୋଇ ଥାଇ ଦେଇକି ଆସିକି ଧନୁଯାତ୍ରା ଦେଖିଲୁ। ଧନୁଯାତ୍ରା ସେଠି ପାଖରେ ହଉଥିଲା।
ହଁ।
ଯେଉଁଠି ଆମେ ଘର ଭଡ଼ା ନେଲୁ ସେଇଠି ପାଖରେ ହଉଥିଲା।
ହଁ।
ତାପରେ ସେଠି ଧନୁଯାତ୍ରା ଦେଖିଲୁ, ଏ ନାଇ ଗଲୁ ତା ଭିତରକୁ ଗଲାବେେଳକୁ ଆସିନଥିଲେ ତାଙ୍କର ଆକ୍ଟର ମାନେ କେହି ଆସିନଥିଲେ। ହଁ। ତାପରେ ଏଏଏ କଂସ ତା ଦୂତ ମାନେ ସବୁ ଆସିଲେ ଏମାନେ ସ ସବୁ ଯାଇକି ଦି ସଡ଼ୁଯାକ ତାଙ୍କ ମାନଙ୍କ ସାଙ୍ଗରେ ଆସି ଫଟୋ ଉଠେଇଲେ।
ହଁ।
କଂସ ସାଙ୍ଗରେ ଫଟୋ ଉଠେଇଲେ ତାଙ୍କ ଦୂତ ମାନଙ୍କ ସାଙ୍ଗରେ ଫଟୋ ଉଠେଇଲେ ସମସ୍ତ ସାଙ୍ଗରେ ଫଟୋ ଉଠେଇଲେ, ଫଟ ଉଠେଇ ସାରିଲା ପରେ ସେ ତାଙ୍କର ସଷ୍ଟେଜକୁ ଗଲେ, ଷ୍ଟେଜ କୁ ଗଲେ ତାଙ୍କ ସବୁ ଆକ୍ଟିଂ କଲେ ଆଉ ଘଣ୍ଟେ ଦୁଇ ଘଣ୍ଟା ଦେଖିଲୁ। ଦେଖେଇଲା ପରେ ହଁ ସୁନ୍ଦର୍ ଟା। ମେକଅପ ନେଇଚି ବଢିଆ ପୁରା ମେକଅପ୍ ନେଇଚି ଆଉ କଂସର ମେକଅପ ଆଉ କଂସ ଭଳିଆ ଦେଖିବାକୁୁ? ହଁ ହଁ। ଇ ତାଙ୍କ ମାନଙ୍କ ସାଙ୍ଗରେ କଥା ବି ହେଲା ପଚାରିଲା କୋଉଠୁ ଆସିଚ ବୋଲି କି? ଆମେ କଟକରୁ ଆସିଚୁ। ତାଙ୍କ ସାଙ୍ଗରେ ହାତ ମିଶେଇଲା। ଆଉ ଫଟୋ ଉଠେଇଲା। ହଁ। ତା ରେ ସେଠୀ ଯାଇ କିଛି ସମୟ ଦେଖିଲୁ ତାଙ୍କ କଣ ଧନୁଯାତ୍ରା ଟିକେ ଦେଖିଲୁ। ଏଗାରଟା ସାଢ଼େ ଏଗାରଟା ବେଳକୁ ଆସିଲୁ ଯୋଉ ରୁମ୍ ରୁମ୍ ବୁକୁ ବୁକ୍ କରିଥିଲୁ ଆସିଲୁ ଶୋଇବାକୁ। ଶୁଆ ସୋଇ ଫୁଣୀ କଲୁ ପୁଣି ଭୋର ପାଞ୍ଚଟାରେ ଉଠିଲୁ। ଭୋର ପାଞ୍ଚଟାରେ ଉଠିକି ହ ହ ଅ ହରିଶଙ୍କର ଗଲୁ।
ହଁ।
ହରିଶଙ୍କର ବୁଲାବୁଲି କରିସାରି ତାପରେ ଫୁଣୀ ଘରକୁ ଫେରିଲୁ ତାରେ ହରିଶଙ୍କରୁ ହୁଁ ସେଇଦିନ ଯୋଉଦିନ ହରିଶଙ୍କର ବୁଲିଲୁ ସେଦିନ ନ ସାତଟା ବେଳକୁ ଘରକୁ ଫେରିଲୁ ସେଦିନ ସା ସକାଳ ତାହା ସେଠି ଜଳଖିଆପତ୍ର ଖାଇଲୁ ହରିଶଙ୍କର ବୁଲି ସାରିଲା ପରେ ଜଳଖିଆପତ୍ର ଟିକେ ଖାଇଦେଲୁ। ହଁ ଜଳଖିଆପତ୍ର ଖାଇ ସାରିକୀ ତାପରେ ଗଲୁ ପୁରା ଧରୁଲୁ ଲାଇନ ପୁରା ନାଇଁ ଲୁଗାପଟା କିଣିବାକୁ ଗଲୁ।
ହଁ।
ଲୁଗାପଟା ଯିଏ ଜା ସବୁ ସମ୍ବଲପୁରରେ ଲୁଗାପଟା ସବୁ କିଣିଲେ। ହୁଁ ସବୁ କିଣିକାଣି ସାରିକି ତାପରେ ଆମେ ଘରକୁ ଫେରିଲୁ। ବାଟରେ ଯେମତି ଗୋଟେ ଦିଟା ହଁ, ଲୁଗା ମୁଁ ଆଣିଲି ମୁଁ ଆଣିଲି ମୋ ଶାଶୁ ପାଇଁ ନଣଦ ପାଇଁ, ମୋ ପାଇଁ, ଶଶୁର ପା ପାଇଁ, ଆଉ ମୋ ସାନ ଭଉଣୀ ଆଣୀଲା ତା ଶାଶୁ ପାଇଁ। ତା ସ୍ଵାମୀ ପାଇଁ, ତା ଝୁଅ ପାଇଁ, ତା ଶଶୁର ପାଇଁ, ଏ ସବୁ ନେଇକି ହଁ। ନାଇଁ ଭଲ ରେଟ ନୁହେଁ ସବୁ ସମାନେ।
ହଁ।
ହଁ ଭଲ ରେଟ କିଛି ନାହିଁ। ସବୁ, ଆଁ ହଁ। ଆଉ ତାପରେ ଯାଇକି ସେଠି ଗୋଟେ ବେଳକୁ ଗୋଟେ ମିଲ୍ ଖାଇଦେଇକି ହଁ।
ହୁଁ।
ଆଉ ଖାଇଲୁ ଆସିଲୁ ଆସିକି ପହଞ୍ଚିଲା ବେଳକୁ ବହୁତ ବାଟ ହେଇଗଲାଣି। ତିନିଶହ କେତେ କିଲୋମିଟର ବାଟ ହେଲାଣି, ଆଉ ଆଉ ଇଏ ଟିଏ ବହେ ଯଦି ଚଲାଉଥାନ୍ତେ ଡ୍ରାଇଭିଂ କରିଥାନ୍ତି ସିଏ ବହେ ଡ୍ରାଇଭିଂ କରିଥାନ୍ତି। ତାପରେ ବାପି ଆଉ ଏମିତି ହେଇକ ଦିଷଡଯାକ ଡ୍ରାଇଭିଂ କରି କରିକା ଲାଷ୍ଟକୁ ଘରେ ଆସି ସାତଟା ସାଢ଼େ ସାତଟା ପହଞ୍ଚିଲୁ, ରାତି
ହଁ।
ଆଉ ଜା ଚଳେ ଯୋଉ ଉହ୍ ଆଉ ନାଇ, ବୁଲିଲୁ ତାପରେ ଆସିଲୁ ଆଉ।
ହଁ।
ସେ ଘର ପୁଣି ରନ୍ଧା ବଢ଼ା କରି ଖିଆପିଆ କଲୁ, ଗଲା ଆଉ। ବୁଲା କଣ କହିଲ? ଆଜି? ସେଦିନ କଣ ହେଇଥିଲା ନା ପିଠା ହେଇଥିଲା ନା କଣ ହେଇଥିଲା ବୋ ତ ମନ ପଡନି, ପିଠା ବୋଧେ ହେଇଥିଲା ନା କଣ। ଆଉ ହୁଁ ମୁଁ ରାନ୍ଧି ବାଢିକି ଖାଇବାକୁ ଦେଇକି ବାଧା ଲାଗିଲା ସବୁ ଶୋଇ ପଡିଲୁ ଆଉ। ଶୋଇଲା ନାଇଁ ଏ ବର୍ଷ ସେମତି କୁଆଡେ ଯିବାର ନାହିଁ। ଦେହ, ମୁଣ୍ଡ ତ ଭଲ ରହୁନି।
ହୁଁ।
ଆଉ ଦିହ ମୁଣ୍ଡ ଭଲ ରହୁନି ଆଉ କଣ କୁଆଡେ ଯିବୁ ବୁଲିବାକୁ। ଆଉ ଯେତେ ଜାଗା ଯାଇଥିଲୁ ବୁଲିଲୁ ଯେତେ ଜାଗାରେ ଯେ ତିନି ଚାରି ଜାଗା ବୁଲିଲୁ, ସବୁଠୁ ଶୁ ସମଲାଇ ମନ୍ଦିର ଟା ଭାରି ବଢିଆ ଲାଗିଲା। ସମଲାଇ ମନ୍ଦିର ସେ ଯଉ ପାର୍କ ହେଇଛି ନବୀନ ପଟ୍ଟନାୟକ ସବୁ ଯୋଉ ପାର୍କ ଭଳିଆ ଯୋଉ ସବୁ କରିଦେଇଛି।
ହୁଁ।
ଆଉ ପୁରା ମନ ଛୁଇଁଦେଲା ଆଉ। ହଁ ଯେତେ ଜାଗା ଭିତରେ ସମ୍ବଲାଇ ମନ୍ଦିରଟା ସବୁଠୁ ଫାଷ୍ଟ। ହେଲା।
ଯା ବୁଲିଦେଇକି ଆଇଲ ଆଉ।
ହଁ। ବୁଲି ଦେଇକି ଆଇଲୁ ଆଉ କଣ ଦେଖିଆ ପୁଣି ଆଉ କେଉଁଦିନ କଣ କଣ କରିବା ଆଉ।
ଆଉ କୋଉଠିକି ଯିବ ଆଉ।
ଛୁଆମାନେ ମଙ୍ଗୁନାହାନ୍ତି କୁଆଡେ ଯିବାକୁ।
ହଁ।
ଆଉ ଯାହା ଆମେ ଏକା ଯାଉଛୁ ଆଉ। ହଁ ହ୍ୟାଲୋ। ଆଉ ଏମିତି ବୁଲାବୁଲି ସାରିକି ଆଇଲୁ ହୁଁ।
ତାହେଲେ ଆମ ମାମୁ ଘର ଆଡେ ଯିବନି ଏଇକା।
ମୋ ମାମୁଁ ଘରକୁ।
ହଁ।
ହୁଁ ଯାଇଥିଲୁ ଏବେ ବାହାଘରିଆ ଯାଇଥିଲୁ। ବାହାଘରିଆ ରୁ ବୁଲି ବାଲିକି ଆଇଲୁ। ଖାଇ ପିଇ ସିଏ ବି ବି ଆସିଥିଲା ସବୁ ଷ୍ଟେସନାରୀ ପତ୍ର ନେଇକି ସବୁ ତା ଭାଉଜର। ହଁ ହଁ। ଆଉ ଆଇଲୁ ଆଉ। ସାନ ଭଉଣୀ ଘରକୁ ଯାଇନି କୋଉ ଦିନଠୁ। ଦେଖିଆ ଗୋଟେ ଆରି ଭିତରେ ଗୋଟେ କୋଉ ଦିନ ଯିବା। ସିଏ ଆମ ଘରକୁ ଏଇଠି ତିନି ଚାରି ଥର ଦେଖିବାକୁ ଆଇଲାଣିଭାରି।
ହଁ।
ଆ ଆ ଆମେ ତା ଘରକୁ ଦିନେ ହେଲେ ଯାଇନୁ। ତା ଘରେ ସେ ପାଖରେ? ହଁ ଆମର ଦି ଭଉଣୀ ଯେମିତି ଆମ ଦି ଭଉଣୀ ଯେମତି ନଖରା। ଫୁଲନଖରା।
ହୁଁ
ଆଉ ସିଏ ସେମିତି ଆଉ।
ହୁଁ।
ହୁଁ। ଆଉ ବୁଲା ବୁଲି କଲୁ। ହଁ ହଁ।
ତମେ ତାଙ୍କ ଘରକୁ ଯିବ ସେ ତମ ଘରକୁ ଯିବ।
ହଁ ପରା।
ମୁ କହିଲି ସେ ତମ ଘରକୁ ଆସିବ ତମେ ତାଙ୍କ ଘରକୁ ଯିବ ପାଖରେ ଆଉ।
ହଁ ହଁ।
ହଁ।
ବୁଲିବୁଲିକି ଅଇଲୁ ଆଉ।
ହଁ।
ହୁଁ।
ଆଉ କେବେ ମନ୍ଦିରରୁ କଣ ତମର ଆସିବ?
କଣ ଆଉ ଆସିବା ଆମେ ତ ଖାଇସାରିଲୁଣୁ।
ହଁ।
ହୁଁ।